ହାଲୋ ହଁ। ମୁଁ ବସିଛି ତମେ କଣ କରୁଚ।
ମୁଁ, ମୁଁ ବି ଏଇକ୍ଷଣି ବସିଥେଲି ଆଉ, ଆଉ ସବୁ ଭଲ।
ହଁ ସବୁ ଭଲ ମୋର ତମର ସବୁ ଭଲ ନାଁ।
ହଁ ସବୁ ଭଲ। ଆଉ କ'ଣ ଖାଇଥେଲ।
ହୁଁ ଏଇ କୁୁରକୁରି ଖାଉଥିଲି ଏବେ।
ହଁ। ଆଉ।
ତମେ କ'ଣ ଖାଇଥିଲ ନାଇଁ ଯାଇନି।
ହଁ ଆଚ୍ଛା କୋଠି ବୁଲି ଯାଇନ ନାଇଁ।
ନାଇଁ। ଆଉ କ'ଣ ରୋଷେଇ କରିଥିଲ।
ରୋଷେଇ। ଏ ଭାତ କରିଦେଲି ଡାଲି କରିଦେଲି ଆଳୁ ଭଜା କରିଥେଲି। ଆଉ ପାମ୍ପଡ଼ ଏ ସବୁ ଥେଲା ଏସବୁ କରିକି ଖାଇଥିଲୁ ଆଉ।
ଆଚ୍ଛା ଘରେ ସମସ୍ତ ଙ୍କ ଦେହ ଭଲ ଅଛି ନାଁ।
ହଁ ସବୁ ଭଲ ଅଛନ୍ତି ଆଉ ତମ ମାନେ କେମିତି ଅଛ ଭଲ ଅଛ ନାଁ।
ହଁ ଆମେ ବି ସମସ୍ତେ ଭଲ ଅଛନ୍ତି।
ଆଉ ବର୍ଷା ହଉଛି କି ହଉନି ସିଆଡେ।
ନା ବର୍ଷା ପାଗ କରିକି ରଖିଛି କିନ୍ତୁ ବର୍ଷା ହଉନି। ବର୍ଷା ହଉଛି।
ଆମ ହି ଆଡେ କାଲି ହେଇଥିଲା ଆଜି ହେଇନି ଗୁଳୁଗୁଳି ବେଶୀ କରିଛି ଆଉ। ଲାଇନି ବି ନାହିଁ ପୁରା ହଇରାଣ ହେଇଯାଉଛୁ ଆଉ।
ତମର ଲାଇନି ନାଇଁ।
ନା ଆମର ଲାଇନ୍ ପଳେଇ ଯାଇଛି କେତେବେଳେ ଆସିବ କେଜାଣି।
ଆମର ଲାଇନ୍ ଅଛି।
ହଁ ହଁ।
ଆଉ ରାତିରେ କ'ଣ ରୋଷେଇ କରିବ ସବୁ।
ଏ ରୁଟି କରିବି। ଆଉ ଅଣ୍ଡା ଆମଲେଟ୍ ଯୋଉ କରିବି ଆଉ।
ଆଜ୍ଞା।
ଦେଖିକରି ଆଉ ଲାଇନ୍ ଆସିଲେ ଯାଇକରି ଆଉ।
ହଁ ଲାଇନ୍ ତ ନାଇଁ କେମିତି କରିବ ଅନ୍ଧାରରେ।
ଅ ୟ। ଆଉ କେଉଁଠି ବୁଲି ଯାଇନ
ନା ଯାଇନି ଯିବି
ଆମ ଏଠି ଭଲ ସବୁ ଫଙ୍କସନ୍ ହେଉଛି ଆ ହଁ ଭଲ ଫସଲ ହଉଛି ଲୋକ କେତେ ଆସୁଛନ୍ତି ଏ ଆ ଗ ସେ ଠାକୁର ହଳ କରୁଛନ୍ତି। ଲୋକ ସବୁ ଅଛନ୍ତି ଭିଡ ଅଛି
ଆଚ୍ଛା ଆଚ୍ଛା ସେଇଥିପାଇଁ ଏ ତ ଶବ୍ଦ ସବୁ ଶୁଭୁଛି ପଛରୁ
ହଁ ମେଡ଼ନା ସବୁ ବି ବସିଛି ଆଉ
ଆଛା
ଆ ଆସୁନ ବୁଲିକରି ଯିବ
ଓ ଆଉ ଦେଖିବା କାଲି ଆଡେ ନହେଲେ ତମ ଘର ଆଡକୁ ଯିବା ବୁଲିକି ଆସିବା ଆଉ
ହଁ ହଁ
ଆମେ ତ ବାଟ ଦେଖିନୁ ଯିବୁ ଏମିତି
ହ କହିଦେଲେ ବାରଟା ଆସିଯିବନି
ଓହୋ ମୁଁ ଆମେ ତାହଲେ ଘରୁ ବାହାରିବୁ କଲ୍ କରିବି ଆଉ ହଉ ଯେତେବେଳେ ଘରୁ ବାହାରିବି କଲ୍ କରିବି ଆଉ ଆଉ ତମେ କଳାକୁ ବୁଲିବାକୁ ଯାଇନ?
ମୁଁ କାଲି ଯାଇଥିଲି ବୁଲି ବୁଲିକି ଆସିଲି। ପବନ ହେଉଥିଲା ବର୍ଷା ହେଉଥିଲା। ପରା ଭିଗି ଫଗା କରି ଆସିକରି ଘରେ
ଏବେ ବର୍ଷା ହେଇନି ଦିଦିନ ଆଛା
ସେଇନି
ଆମ ଇଡେ ଦି ଦିନ ହେଲା ବର୍ଷା ହେଇନି
ଆମ ଆଜି ହେଇନି କାଲି ହେଇଥିଲା ଜୋରଡା
ଓ ଆଚ୍ଛା ଆମେ ଆଡ ବୁଡଗୁଡି କରିକି ରଖ
ହଁ
ହ ଆଉ
ଆଉ କଣ କଣ? ବାଡିରେ ସବୁ ଅଛି କଣ କଣ ଲଗେଇଛ? ହଁ ହଁ ସବୁ ଭଲ ଅଛି।
ଆମ ଘରେ ଲଗେଇଛନ୍ତି ଆମ୍ଧ ଆଉ ପିଜୁଡ଼ି ଲଙ୍କା ଗଛ ପୋଇ ଗଛ
ଭଲ ଆ ହଉଥିବ ଖାଉଥିବ ଆଉ ନାଇଁ
ହଁ ଆଛା ତମ ଆଡେ କଣ କଣ ଗଛ ଲଗେଇଛ?
ଅମଳ ଗଛ ଅଛି ଲେମ୍ବୁ ଗଛ ଅଛି ଅ ଏ ଆମ୍ବ ଗଛ ଅଛି ଅମୁଲଭଣ୍ଡା ଗଛ ଅଛି ପିଜୁଳି ଗଛ ଅଛି କଦଳୀ ଗଛ ଆଉ ଫୁଲ ଗଛ ବି ଅଛି। ଗୋଲାପ ଫୁଲ ଗଛ ଅଛି। ଆ ବହୁତ କିସିମର ଅଛି ଗଛ ସବ ଗୋଲାପ ଫୁଲ ଆଉ ଡାଳିମ୍ବ ଗଛ। ବେଲ ଫୁଲ ଗଛ। ହଁ ହଉଛି ପଣସ ଗଛ। ସବୁ ଗଛ ଅଛି, ଏଇକ୍ଷିଣା ବର୍ଷା ହେଇଗଲାଣି, ଏଠି କଖା